ହ୍ୟାଲୋ
ହୁଁ,
କୁହ କଣ କହୁଛ।
କେମିତି ଅଛ,
ଭଲ ଅଛି
ଆଉ କଣ ଦେହ ଭଲ ଅଛି।
ହଁ ହଁ ଭଲ ଅଛି,
ଘରେ ଘରେ ସବୁ କେମିତି ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି।
ଓହୋ ଆଉ କଣ କୁହ ଖବର କଣ କଥାବାର୍ତ୍ତା ନାଇ କଣ ଏତେ ଦିନ ହେଲା ଫୋନ ଫାନ୍ ନାଇଁ କିଛି।
ହଁ ଟିକେ ବ୍ୟସ୍ତ ଥିଲି ତ ସେଥିପାଇଁ ଆଉ।
ଓ ହୋ।
ହୁଁ,
କଣ ଦେହ ପାଆ ଭଲ ନାଇଁ ନା କଣ ଏମିତି ଶୁଗୁଛି ପାର୍ଟି।
ନା ଏମିତି ବସିଥିଲି ତ ସେଥିପାଇଁ ଆଉ।
ଓହୋଃ।
ହଁ ତମ ଖବର କଣ କୁହ।
ଚାଲିଛି ସେମିତି ଗୋଦାମ ଗୋଦାମରୁୁ ଘରକୁ ଘରୁ ଗୋଦାମ, ଏମିତିତ ଜୀବନ ଯାପନ ଚାଲିଛି ଆଉ ସକାଳୁ ଉଠିକି ଆଉ
ଆଁ ହଁ।
ଆଉ ସବୁ କଣ ଖବର କୁହ।
କଣ ଖିଆପିଆ ହେଇଥିଲା।
ଖରା ବେଳେ ଆଜି ଭାତ, ଚିକେନ, ଫିକେନ ହେଇଥିଲା। ସେ କୁକୁଡ଼ା ତରକାରୀ କଷା ଟାଇପ୍ ର ହେଇଥିଲା। ହଉଥିଲି ଆଉ ସାଇଡ ରେ ଇଏ କାକୁଡି, ଫାକୁଡି, ପିଆଜ, ଟମାଟୋ, ଆଉ ଟିକେ ଲେମ୍ବୁ ଫେମ୍ବୁ ପକେଇ କରିଥିଲୁ ଆଉ।
ଓହୋଃ।
ମତେ ତ ରନ୍ଧା, ରନ୍ଧି ଆସେନି ସବୁ ସିଏ କରେ,
ଓହୋ ମୁଁ ଭାବିଲି ତମେ କରିଥିଲ ବୋଲି,
ମତେ କିଛି ଆସେନି ସବୁ ସିଏ କରେ, ଆଉ ଖାଇ ଭଲସେ ଆସେ ପେଟ ଭଲ କରି ଖାଇ ଆସ।
ନ ଥିବ।
ହଉ ଆଉ ବର୍ଷା ହେଇଛି, ତମ ଘର ଆଡେ
ଆମ ଘର ଆଡେ ହଁ। ଲାଗିଯାଇଥିଲା ସକାଳ ପୋହରୁ ଯେ ଲାଗିଛି ଯେ ରାତିରେ କୁଆଡ଼େ ଜୋରସୋରରେ ହେଇଥିଲା। ଭୋରୁ ଉଠିଲା ବେଳୁ, ସକାଳୁ ଧୀରେ ଧୀରେ ଧୀରେ ଧୀରେ ଚାଲିଛି ଟିପ୍ ଟିପ୍ ଟିପ୍ ଟିପ୍ ହେଇ ହେଇ ଚାଲିଛି।
ହୁଁ ଆମର ବି ସେଇ ବର୍ଷା, ହଉଥିଲା ଦିପରୁ ଛାଡିଗଲାଣି ଆଉ।
ଓହୋ।
କାଲି ବି ହେଇଥିଲା ବର୍ଷା। ଜୋରସରେ ମାନେ ସେମିତି ଓଦା ହେଲା ଭଳିଆ ଆଉ।
ଓହୋ। ଆଉ କୁଆଡେ ବୁଲାବୁଲି କରିବାକୁ ଗଲ ନା ନାଇଁ?
ନା ତ ଖରା ହଉଥିଲା, ଏବେ ଦି ଦିନ ହେଲା ଟିକେ ବର୍ଷା ହେଇଚି ଆଉ କଣ ବୁଲିବାକୁ ଯିବ।
ଓହୋ। ଆମେ ଯିବୁ ସାଙ୍ଗ ମାନେ କଥା ହଉଥିଲୁ ତ ଯ ବୋଲି ଯିବ ଯିବୁ ବୋଲି।
ହଁ ଭାବୁଚୁ ଯିବା ଆଉ।
ହୁଁ ଆମେ ରଥଯାତ୍ରରେ ଯାଉଚୁ ସବୁ। ପାଞ୍ଚ ଜଣ ସାଙ୍ଗ ଦି ଜଣ ସାଙ୍ଗ ତାଙ୍କ ସ୍ତ୍ରୀ ଦି ଜଣ ଅଛନ୍ତି। ମୋ ସ୍ତ୍ରୀ ଏମିତି ସବୁ ଯାଉଚୁ।
ହୁଁ ଦେଖିବା ଆଉ ଛୁଟି ଅଛି କି ନାଇଁ ଦେଖିବାକୁ ପଡିବ।
ହଁ କୋ ଦିନ ଛୁଟି ନାଇ କି ଅଫିସ ରେ?
ହୁଁ ବଧେ ନାହିଁ ଦେଖିବାକୁ ପଡିବ ଆଉ।
ଉ ହୁଁ ସେଇଟା ବି ଯାଉଚୁ, ସେଠା ଆବେଶ ବି ଯାଉଚୁ ବୁଲିବାକୁ।
ହଁ ଭଲ ମଜା କର ଆଉ।
ମଜା କଣ? ଛୁଟି ନେଇକି ଯିବା କଥା ଆଉ ରଥଯାତ୍ରା ଟା ତ ଛୁଟି ଅଛି। କିନ୍ତୁ ସୁନା ବେଶ ଟା ଛୁଟି ନାହିଁ। ଦେଖି ସୁନାବେସବୁ କହିକି ଯିବାକୁ ପଡିବ ନହେଲେ ଆଉ କିଛି ନାହିଁ।
ହୁଁ।
ଆଉ ସବୁ କଣ ସବୁ ଘରେ ସବୁ ବାବା ମା ବାବାଙ୍କର କଣ ମଝିରେ ଦେହ ଖରାପ ଥିଲା? ଠିକ ଠାକ୍ ହେଇଗଲେ?
ହଁ ହଁ ଭଲ ଅଛି।
ଉ ହୁଁ। ଆଉ ତମର କିଏ ଗୋଟେ ଭାଇ ନା କଣ କିଏ ପଢିଥିଲେ ମେଡିକାଲରେ?
ହୁଁ ଭଲ ଅଛନ୍ତି ସମସ୍ତେ।
ହୁଁ ହୁଁ ତାଙ୍କର କଣ ହେଇଥିଲା କଣ?
ଏ ତାଙ୍କର କଣ ନିମୋନିଆ ନା କଣ ଏମତି ହେଇଯାଇଥିଲା ଦେହ ଖରାପ ହେ
ଏମି ପୁରା ବ ବହୁତ ଖରାପ ଦିହ ହେଇଥିଲା ନା ମେଡିକାଲରେ ଆଡମିଟ କରିବ।
ହଁ।
ଉ ହୁଁ। ଆଉ କଣ କୁହ?
ଆଉ କଣ କହିବି?
ଆଉ ଜଗତସିଂହପୁର ଯାଇନ?
ହୁଁ ନା ନା।
ଉ ହୁଁ। ସେଠିକି ଜଗତସିଂହପୁରରେ କିଏ କିଏ ରହୁଚନ୍ତି ତମର?
ନା ତ ଆମର କେହି ରହୁନାହାନ୍ତି।
ଆଉ?
ନା ନା ମୋଟେ ଗୋଟେ
ତମେ ପା ଜ ତମ୍ ପା ଜଗତସିଂପୁରରେ ବାହା ହେଇଥିଲା ନା କଣ?
ହେ ତମ ମୁଣ୍ଡ ଖରାପ ହେଇଗଲାଣି। ହଜାର ଥର ଗୋଟେ କଥା କହିଲା ପରେ ବି ସେ କେବେ ବି ବୁଝିପାରିବେନି।
କିଏ?
ତମେ, ଆଉ କେତେଥର କହିଲେ ତମେ ବୁଝିବ?
ହଁ ସେଇଟା ବି ଠିକ୍ କଥା।
ସେଇଟା ବି ଠିକ୍ କଥା ମାନେ ମନ ଇଛା କିଛି ବି ଜଣଙ୍କ ସହିତ କଥା ହଉଚ ଆଉ ଗୋଟେ କଥା କହୁଚ ନା?
ହ ହ ସେ କାଲୁ ଫୋନ୍ କରିଥିଲା।
କଣ କହିଲା?
ସେ କହୁଥିଲା କି ତାର କଣ ଗୋଟେ ଏଇଟାମ ଯୋଉ କମ୍ପୁଟରର ଯୋଉ ଲାପ୍ଟପ୍।
ହୁଁ ହୁଁ ହୁଁ।
ସେଇଟା କଣ ତାର ଏସ ଏସ୍ ଟି ଟା ଖରାପ ହେଇଯାଇଚି ସେ ସେଇଟା ପକେଇଲାବେଳୁ ତା ସିଷ୍ଟ୍ ଟମ୍ ଟାକୁ ଯୋଉ ଲାପଟପ୍ ଟା ପୁରା ଫର୍ମାଟ୍ ହେଇଗଲା। କହିଲା ଭାଇ ତାକୁ କହିଲା ଭାଇ ତାକୁ କଣ କରିଆକୁ ପଡିବ ମୁଁ କହିଲି କହିଲା ଆଉ ଏକ୍ସେଲ୍ ଫେକ୍ସେଲ୍ ଚାଲେଇଲାଠୁ କାମ କଲାଠୁ ଅସୁବିଧା ହଉଚି ସେ ଡେ ସବସ୍କ୍ରିପସନ୍ ମାଗୁଚି
ହୁଁ।
ମୁଁ କହିଲିତାକୁ ନେଇଯା ସେଇ କମ୍ପୁ ଦୋକାନ ବାଲା ପାଖକୁ ସିଏ ଫେରେ ଆଉ ଥରେ ଇଷ୍ଟଲ କରିଦବ ଠିକ ହେଇଯିବ।
ଅ ହ।
ଆଉ ଆଜି କଣ ଖାଇଆକୁ କଣ ହେଇଚି?
ଆମର ବି ସେଇ ଆଜି ଚିକେନ ହେଇଥିଲା।
କିଏ ତମେ କରିଥିଲ?
ହୁଁ ଆଉ କିଏ କରିବ?
ତମୁକୁ ରୋଷେଇ ଆସେ ନା ସବୁ।
ହଁ ଯାହା ଯେମିତି ଆସେ ଆଉ।
କଣ କେମିତି କର ଚିକେନ ଟିକେ କହିଲ? ତମୁକୁ ବିରିୟାନୀ ବନେଇ ଆସ ଯଦି କହିଲ କେମିତି କଣ ହବ ମୁଁ କରିକି ଖାଇବି।
ବିରିୟାନି ହଁ ବିରିୟାନୀ ବନାଏ ଆଉ। ବିରିୟାନୀ ସ ଏଇ କଁ ଚିକେନ କୁ ଆଉ ସବୁ ଅଦା ରସୁଣ ପେଷ୍ଟ ଆଉ ସବୁ ଗୁଣ୍ଡ ମସଲା ଗୋଲେଇ ଇ ଆଉ ଦହି ଗୋଳେଇକି ତାକୁ ସାଇଟିରେ ରଖିଦବ। ତାପରେ ଚାଉଳକୁ ଚାଉଳ ହଉଚି ବତରେଇ ଦେଇଥିବ।
ହୁଁ।
ଆଉ କଡେଇରେ ଟିକେ ତେଲ ନବ ପିଆଜ କାଟି ଟିବ ଯେତିକି ଚିକେନ ନେଇଥିବ ସେଇ ହିସାବରେ ତମେ ଦେଖିକି ପିଆଜଟାକୁ କାଟିବ। ପିଆଜ ଟିକେ ଭାଜି ହେଇଗଲା ବେଳୁକୁ ସେ ଯୋଉ ଚିକେନ୍ ଟା ମ୍ୟାରିନେଟ୍ ହେଇକି ଥିବ ସେଇଟାକୁ ପକେଇବ। ହେଲା ତ ତାକୁ ତାକୁ ରୋଷେ କରିବ ରୋଷେଇ କରିବ ଯେପର୍ଯ୍ୟନ୍ତ ଚି କେନ୍ ଟା ଭଲସେ ରାନ୍ଧି ନହେଇଯାଇଚି।
ହୁଁ।
ତାପରେ ଚିକେନ୍ ରାନ୍ଧିହେଲା ଭିତରେ ଗ୍ୟାସର ଆଉ ଗୋଟେ ପ ଟେ ତମେ ଗୋଟେ ହାଣ୍ଡିରେ ପାଣି ନେଇକି
କଣ ଆଉ ସେମତି ଧୀରେ ଧୀରେ ଜଳୁ
ହଁ ହଁ ନାଇଁ ନାଇଁ ଧୀରେ ଜୋରରେ କଉ ଜିନିଷ ଜଳିଲେ ରୋଷେଇ ହୁଏ? ତମେ ଚିକେନ କରୁଛ ଟି ଘରେ ତମ ଘରେ ଚିକେନ ଆଜି ଚିକେନ।
ଏଁ ସେ ତ ତମ ଇଏ ୱାଇଫି କରେ।
ହଁ ନ କଲେ ସାଙ୍ଗମାନଙ୍କ ସାଙ୍ଗରେ ତ କରିଥିବ ନା?
ସାଙ୍ଗ ମାନ ସାଙ୍ଗରେ କଲେ ସେ ସାଙ୍ଗ ମାନେ କରନ୍ତି ମୁଁ ଖାଲି ଖାଇଦିଏ।
ହଁ ଶିଖିବ ନା। ତାପରେ ଆଉ ଗୋଟେ ପଟେ ଯୋଉ ପାଣି ବସେଇଥିବ ଡେକିଚିରେ। ଆଁ ସେତ ଏଥିରେ ହଉଛି ଜିରା ଟିକେ ତେଲ ରିଫାଇନ୍ ତେଲ ଆଉ ହେଲା ଗୋଟା ମସଲା ସବୁ ପକେଇବ। ଆଉ ତାପରେ ଯୋଉ ଚାଉଳ ଟା ବତୁରେଇ ଥିବ ସେଟାକୁ ଧୋଇକି ଭଲସେ ପକେଇବ।
ଚାଉଳକୁ କଣ କରନ୍ତି ବା ବତୁରେଇକି ରଖନ୍ତି।
ହଁ ଦଶ ପନ୍ଦର ମିନିଟ୍ ବତୁରେଇକି ରଖିବ ବୋଲି କହିଲି ବା।
ହୁଁ ହୁଁ ହୁଁ। କୁହନ୍ତୁ ଗରମ ପାଣିରେ ପକେଇବ ତାପରେ ମାନେ ପାଣିରେ କିଛି ପ ପକେଇବ ନା ପକେଇବନି?
କଣ କହିଲ?
ପାଣିରେ କଣ ସବୁ ତେଲ ଫେଲ ବି ଟିକେ ପକାନ୍ତି।
ଆ ପ କହିଲି ବା କହିଲି ପରା ତେଲ ତମେ କଣ ଆଉ ଶୁଣୁଚ।
ମୁଁ ଶୁଣି ପାରିଲିନି ସରି।
ହଁ ତେଲ ପକେଇବ ଗୋଟା ମସଲା ପକେଇବ। ପାଣି ଫୁଟିଲା ବୁଳୁକୁ ଚାଉଳରାକୁ ଧୋଇକି ରଖିଥିବ ତାକୁ ପକେଇବ।
ହୁଁ।
ତାପରେ ଭାତ ଚିକେନ ହେଲା ବୁଳୁକୁ ଭାତ ବି ହେଇଯାଇଥିବ ତାପରେ ଉଁ। ତାପରେ ହଉଛି ଚି ଭାତ ଟାକୁ ଛାଣିକି ତା ଦେହରୁ ଯୋଉ ପେଜ ଟା ଥିବ ସେଟା ବାହାର କରିଦେଇକି ସେ ଭା ଟାକୁ ଲେୟାରିଙ୍ଗ କରିବ ଚିକେନ ଉପରେ ଯେହେତୁ ତମେ ଜଣେ କିି ଦି ଜଣ ଖାଉଛ ତ ବେଶୀ ଲେୟାର କରିବା ଦରକାର ନାହିଁ ଗୋଟଏ ଲେୟରେ ହେଇଯିବ ମାନେ ଚି ଚିକେନ୍ ତଳେ ଥିବ ତାପରେ ଗୁରା ଭାତ ପକେଇଦବ ତାପରେ।
ଧର ଅ ଧର ଯଦି ଅଧ କିଲୋ ଚିକେନ ଆଣିଲ ଚାଉଳ ସେଇ ହିସାବରେ କେତେ ପକେଇବାକୁ ପଡିବ?
ମୁଁ ସେମିତି ଅଧ କିଲୋ କିଲେ ମୋର ସେମିତି ଜାଣିନି ମୁଁ ମୁଁ ଦେଖିକି ମୁଁ ଏମିତି ରୋଷେଇ କରି କରି ଜାଣିଗଲାଣିି ଦେ ଦେଖିକି ମୁଁ ମୋର କରିଦେବି କେଥିପାଇଁ କେତିକି ଦରକାର ମୁଁ ସେମିତି। ଏମ୍ ପରିମାପ ତାର ପାଏନି।
ଆଉ ପରିମାଣଟା ପାଅନି ନା।
ନା ନା।
ଉଁ ହୁଁ ହୁଁ ତାପରେ
ତାପରେ ଲେୟାରିଙ୍ଗ କରିଦେଇକି। ତା ଉପରେ ବିରିୟାନୀ ମସଲା ଧନିଆ ପୋଦିନା ପତ୍ର। ଆଉ ଟିକେ ଉପରେ ଘିଅ ପକେଇକି ତା କୁ ଦମ୍ ଦେଇଦବ।
ଦମ ଫେରେ କେତେ ସମୟ ରହିବ?
ଆଉ ଦଶ ମିନିଟ ଦଶ ରୁ ପନ୍ଦର ମିନିଟ ପୁରା ଧୀର ଆଞ୍ଚରେ।
ଉଁ ହୁଁ ପୋଡ଼ି ଯିବନିଟି ତଳ।
ନା ନା ପଡିବନି।
ତାପରେ ଦଶ ମିନିଟ୍ ପରେ ବନ୍ଦ କରିଦବ ଆଉ ସାଙ୍ଗେ ସାଙ୍ଗେ ବାହାର କରିବନି ତାକୁ ଦଶ ମିନିଟ୍ ସେଥିରେ ଛାଡ଼ିଦବ।
ହଁ ତାପରେ ଦଶ ମିନିଟ ପରେ ତା ଉପରେ ଢାଙ୍କୁଣୀ ଟାକୁ କାଢିକି ତାକୁ ଆଉ ଖାଇବ ଆଉ କଚୁମ୍ବର ସହିତ ଆଉ।
ଓହୋ କଚୁମ୍ବରେ କଣ ଖାଲି ଏ ଯୋଉ ଦହି ଆଉ ପିଆଜ ତ।
ହଁ ଦହି ପିଆଜ ଟିକେ ଆମ୍ବ କଷି ଅଦା ଆଉ ଟିକେ ଜଲଜିିରା ଗୁଣ୍ଡ।
ଉଁ ହୁଁ।
ଆଉ ଚାଟ ମସଲା। ଆଉ ଟିକେ ଲୁଣ ଆଉ କଣ ଆଉ ଯଦି କାକୁଡି ଫାକୁଡି ପକେଇବାକୁ ଚାହିଁବ ତ ପକେଇ ପାରିବ। ଯଦି କାକୁଡି ନାଇ ଖାଲି ପିଆଜ ପକେଇ କାଟିଦବ କିଛି ଅସୁବିଧା ନାଇଁ ଭଲ ଲାଗିବ।
ହୁଁ ହୁଁ ମାନେ ଏତିକି ମାନେ ଯଥାପି ବନେଇବା ପାଇଁ କେତେ ସମୟ ଲାଗିବ?
ହଁ ଘଣ୍ଟା ଏ ଭିତରେ ହେଇଯିବ।